ହେଲୋଓ
ହାଲୋ ହଁ ହଁ ଭାନି ଶୁଭୁଛି ହଁ କହ କହ କହ
କହୁଥିଲେ ଦେଖେ ଯଦି ଅଞ୍ଜଳିର ନାଁ ପଡ଼ିଲା ସେଠି ବିିନି କଲ୍ୟାଣୀର ନାଁ କେବେ ବି ଛଡ଼ା ହେଇନଥିବ। ଏମିତି କି ଅଲଗା ଡିପାର୍ଟମେଣ୍ଟ ପିଲା ବି ଜାଣିଥିବେ ଏଇତିନିଟା ମାନେ ଏଇ ତିନଟା ଏଘା କିଏ ନ ଜାଣି ଥିଲା କହ ତ ସିଏ କଲ୍ୟାଣୀ କଲ୍ୟାଣୀ କୁ ବି ସିଏ କହୁଥିଲା। ଆ ମୁଁ ଯିବିନି ବୋଲି ଅନ୍ୟମାନେ ଯିବେନି ବୋଲି କୋଉଥିଲେ କିନ୍ତୁ କଲ୍ୟଣୀ ଜଣେ ବାହାରି ଥିଲା ତା ବାହାଘରୁକୁ ଯିବି ବୋଲେ ନା ମ ଘଣ୍ଟାଟେ ବାଟ ତ ମୁଁ କୋଉଥିଲି ଏ ମା ଏତେ ଦୂର ଯିବିନି ତୋ ଘରେ ଛାଡ଼ିବେନି। ଏନ୍ସାଇଜି ବୋଲି ମୁଁ କୋହୁଥିଲେ କିନ୍ତୁ କଲ୍ୟାଣୀ ଜଣେ ସିଏ କଇଥିଲା ଯିବା ଲୋ ଯିବା ବୋଲି ସିଏ ଫୋର୍ସ କରିଥିଲା ମତେ ଜାଣିଚୁ। ଆଉ ମୁଁ ମେସେଜ୍ କଲି। କିଏ ବ୍ୟସ୍ତ ଲୋ ସିଏ ତ ସବୁ କିଣିଲାଣି ବୋଲି କୋହୁଥିଲା। ବ୍ୟସ୍ତ କଣ ମୁଁ ତାକୁ ମେସେଜ୍ କରିଚି କେତେ ତିନି ଦିନ୍ ଚାର ଚାର ଦିନ୍ ଆଗୁରୁ ମେସେଜ୍ କରିଚି। ସିଏ ମେସେଜ ବି ଦେଖିନି। ଆଉ ଅଞ୍ଜଳି କହିଲା କେମତି କଇଲାନି ସିର ତା ସହିତ ମୁଁ କଥା ବିି କଇଲା ଆଉ ସିଏ ବୋଧେ ଫୋନ୍ ଲାଗିଲାନି ନା କଣ ଅଞ୍ଜଳି ଏବେ କଇଲା। ହଉ ତୁ ତ ମେସେଜ୍ କରିଚୁ ସିଏ ଦେଖିବା କଥା ହେଲେ ନା ଦେଖିଲାନି ମାନେ ଆଉ କଣ ତାକୁ କହିବା। ଆଉ ବାଘରକୁ ଦୁଇ ଦିନ୍ ଥିବା ଆଗୁରୁ କାଆକୁ କଇଦେଲେ କିଏ ଯିବ।
ନାଁଇ
ଏବେ ତୋ ଏବେ ସୁମି ଗୋଟେ କଥା କ ତୁ ବାହୁଉଥିବୁ ତୁ ଏବେ ଅଞ୍ଜଳି କୁ କହିବୁ ମତେ କହିବୁନୁ। ନାଇଁ ଆଉ କିଏ କଇବ ନାଇଁ ଭୁଲିଗଲା ହେମତି ଗୋଟେ ସାଙ୍ଗ ମାନଙ୍କୁ ଭୁଲ ଯିବ ତମେ ହଁ ଏମତି ଦୂର ଦୂର ସାଙ୍ଗ ମାନଙ୍କୁ ନ ଓ ସେଟା ଏତେ ମତ୍ଲବ ନାଇଁ ମତେ ଦୁଃଖ ଲାଗିଲା ସେ କଲ୍ୟାଣୀ କଥା
ହଁ ସେ କଲ୍ୟାଣି କୁ କଇଲାଣିି ହଁ ଉଁ
ଯିବି ବୋଲି କେତେ ବାହାରିଥିଲା ଜାଣଚୁ ତ ମୁଁ କଲ୍ୟାଣୀକୁ ମେସେଜ୍ କଲି କଲ୍ୟାଣୀ ଆଉ ଜ୍ୟୋତି କଇଲା କି ନେବ ମ୍ୟାରେଜ ପାଇଁ କହିବାରୁ ନାଇଁ ତ ସିଏ କହିନି କହିଲା ଯେ ମୁଁ କଲ୍ୟାଣୀ କୁ କଇଲି ରହ ରହ ସିଏ ବ୍ୟସ୍ତ ଥିବ ଟେନସନ ଥିବ କହିବ ବୋଲି କଇଲେ ଯେ ସିଏ ହଁ। କଇଲା ହଁ ଯିବା ତ ଆଉ ବୋଲି ସେ କଇଲା।
ହୁଁ।
ହେଲେ ତାକୁ କଇନି ସିଏ ବାରି କିନ୍ତୁ ଦୁଃଖ କଥା ହେଲେ ବି ମୁଁ କହିଲୁ ଆମେ ଆଉ ତୋରୋ ଘରୁ ଆଉ କଲ୍ୟାଣୀ କୁ ଛାଡ଼େ ଲୋ ସିଏ ତ ସେଟା କିଛି ରେସପନ୍ ଦେଲାନି ମାନେ ଏଇ ରୋଜାର କଥାବାର୍ତ୍ତା ଠିକ୍ ନାହିଁ ଆଉ ରଜା ସେ ତେଲ୍ ମିଶି ଯିବେ ତ ଏମାନଙ୍କୁ ମୁଁ ଯାଇପାଇବି ନାଇଁ ତ ମୁଁ ଯିବି ନାଇଁ ଯେତେ ମନଦୁଃଖ କରୁ ନ କରୁ ମୁଁ ଯିବି ନେଇ କଲ୍ୟାଣୀ ଅନ୍ ଅଞ୍ଜୟ ଯିବନି।
ଯୋଉ ଉଜା କୀର୍ତନୀ ମାନଙ୍କୁ ସହିତ ମଲ ଜମା ଜିବୁନୁ ସିଏ କଇଲା ଏତିକି ଆଣିଛୁ ହୁଁ। ସମାନଙ୍କ ସେମାନେ ସେମ୍ତି ପିଲା ନାଇଁ ହଁ ସେ-ସେମାନେ ସେ ପିଲା ନାଇଁ ଜାଣିଥା ଏତିକି।
ହଁ ଶୀତଲର ଜନ୍ମଦିନରେ ତୋର ବି ଜନ୍ମଦିନ ଥିଲା ନା ତମର ତୋରୋ ଆଉ ଶୀତଳର ଗୋଟେ ଦିନ ଜନ୍ମଦିନ ହେଲେ କଣ ମୁଁ ଉଁ ଆମେ ଶୀତଲ ଘରୁକୁ ସେଦିନ ଯାଇ। ଥିଲୁ ଜାଣଚୁ ନା ନାଇଁ ତୋ ବାର୍ଡେ ଦିନ ଆମେ ଶୀତଲ ଘରୁକୁ ଯାଇଥିଲୁ।
ହଁ ହଁ କୋହୁଥିଲ ମତେ ନା
ହଁ ତାଙ୍କ ଘରୁକୁ ଯାଇଥିଲୁ ସେଠି ଖାଇଆ ପି କଲୁ। ହେଲେ କଣ ସେଦିନ ମୁଁ ଜାଣି ଦେଇେଚି ଏମାନଙ୍କର କାମ କଣ ମୁଁ ଏଥିପାଇଁ ମୁଁ ଯିବିନି କି ଏତେ ରିକ୍ସ ନେବିନି ପଛେକେ ସେ ଯୋତି ଖରାପ ଭାବୁଥାଉ ମାନେ ନାଇଁ ତାଙ୍କର କୋଉ ଜିନଷ ତାଙ୍କର ଠିକ୍ ନାଇଁ ଲା ତାଙ୍କର କଥାବାର୍ତ୍ତା ଠିକ ନାଇଁ ଏକରେ ଏକରେ କଣ କଣ କେମତି କଣ ସେ ସବୁ ବି କିଛି ଠିକ୍ ନାଇଁ ଅଞ୍ଜଳି ଭଳିଆ ଏମାନେ କେହି ହେଇପାରିବେନି କି ମୁଁ ସେମାନଙ୍କ ସହିତ ଯିବିନି ସେମାନେ ଏବେ ହଁ ହଁ। କଇଦେବେ କାହାକୁ ପଛରେ ନାଇଁ କୋଉଥିବେ ଏମତି ସେମତି ସେମିତି ସେମିତ୍
ହୁଁ କଣ ଠିକ୍ ନାଇଁ ତୋର କୋଉ ମାନେ ମୁଁ ବୁଝିଲିିନି।
ମାନେ ସେମାନଙ୍କର କିଛି ଭଲ ନାଇଁ ନା ସେମନେ ହଁ କିଛି ନାଇଁ ଲୋ ଯେ ଏଇ ରୋଜାର ଜାଣିଚୁ ଫଡ୍ ଫଡ୍ କଥାବାର୍ତ୍ତା ତା ସିଏ ଯାହାକୁ ବି ଫଡ୍
ହ ଯାହାକୁ ତ ମୁ କଥାବାର୍ତ୍ତା ଫଡ଼ ଫଡ଼ ତାଠୁ ଟିକେ କେ ବୁଦ୍ଧି ଇଏ ଅଛି ବୁଝୁୁଥୁବୁ
ହଁ ଆ ସେଲ ତ ତ ସେ ଯାଇବନିିକି ତମେ ଦେଖ ତମର ଯା ଝଟ ଫ୍ରେମ ଟେ ଶୀତଳ ର ବାଡେରେ ଆଠଶହ ଟଙ୍କା ର ଫଟୋ ଫ୍ରେମ ଗୁଟେ ଦେଖି ଯାଇଥିଲେ। ଫୋଟୋ ଫ୍ରେମ୍ ଟା ସେଟା ଦୁଇ ଦୁଇଶହ ତିନିଶହ ଭଳିଆ ସେଟା ଏତେ ସୁନ୍ଦର ନାହିଁ ଆଠଶହ ଟଙ୍କାର ଗୋଟେ ଫଟୋ ଫ୍ରେମ୍ ବାଛି ଯାଇଥିଲେ ହୁଁ ଫଟୋ ଫ୍ରେମ୍ ଗୋଟେ ଆଠଶହ ଟଙ୍କାର ଆଠଶହ ଟଙ୍କାର। ମାନେ ଆଠଶହ ଟଙ୍କା ବୋଲି ତମେ
ବଦେ ଜିନିଷ ଧଥରିକି ଆସିଥାନ୍ତା ଅଞ୍ଜଳି।
ସେଇଟା ମୁଁ ପରା ସେଇଟା କହୁଥିଲି ବା ସାମୀ ନାଇଁ ଜଣଙ୍କୁ ଆଠ୍ ଟଙ୍କାର ଗିଫ୍ଟ ଦେବାର କିଛି ଖରାପ ନାହିଁ କିନ୍ତୁ ସେଇ ଅନୁସାରେ ଯଦି ସେ ଗିଫ୍ଟ ଯଦି ଆଠଶହ ଟଙ୍କା ପରିମାଣରେ ଠିକ୍ ଥିବ ତାହେଲେ ଠିକ୍ ଏବେ ସୁମି ଆମେ। ଗୋଟେ ଡ୍ରେସ ଦୁଇଶହ ଟଙ୍କା କିଣୁଛୁ କି ନାଇଁ କୁର୍ତ୍ତୀଟେ ଆଉ ସେଇଟା ଯଦି ଆମେ ଗୋ ଚାରି ହଜାର ଦେଇକି କିଣିବା ସେଇଟା ହବ କି କହ ଆମେ ଆମର ଅନୁସାରେ ଦେଖିବା ନା ତାପରେ ମୁଁ ମୁ ସେମାନେ ସେଦିନ ହବାକୁ ଆମ ରୁମରେ ପାଣି ଆସେ ଶୁ ନଥିଲା। ମୁଁ ଲେଟ୍ ରେ ଗଲି। ତ ସେମାନେ ମତେ ଆଠଶହ ଟଙ୍କା ନଅଶହ ଟଙ୍କା ହଜାର ଟଙ୍କାର ର ପଠେଇଲେ କି? କଲ୍ୟାଣୀ ରୁ ଘରୁ ବା ନଥିଲା ସେଇ ଟାଇ ରେ ମୁଁ ବି ବାହାରି ନଥିଲି କଲ୍ୟାଣୀ ତହାରି ଜଲଦି କହିଲି ମୁଁ ଚାରିଶହ ଟଙ୍କାର ଗୋଟେ ଫଟୋପେ ବାଛକି ଆଇଲେ।
ହୁଁ କନ ଏମାନାନଙ୍କର ଖାଲି ବେଶୀ କଥାବାର୍ତ୍ତା।
ଆଉ ଜାଣିଛୁ ରଜା ଗୋଟେ ପର୍ସନାଲ ଗଣେଶ ଦେବୀ ବୋଲି ଶୁଣେ ରଜା ଗୋଟେ ପର୍ସନାଲ ଗଣେଶ ଦେବୀ ବୋଲି କହିଥିଲା। ହେଲେ ନାଇଁ କି ସେଟା ସି ଆମେ ଗିଫ୍ଟ କିଣିଲା ବଳେ ସେ ପଇସା ସିଏ ମିଶେଇଲା ସେଠେ। ନାଇଁ ଏଇଟା ମୁଁ କିଣିଥିଲି ଆଗରୁ ଏଇ ପଇସା ବି ମିଶେଇ ଦିଅ। କହିଲା ବୋଇିଲେ ସିଏ ତ ତାର ପର୍ସନାଲ ଦେବା ପାଇଁ କିଣିଥିଲା ସେଟା କଣ ପାଇଁ ମିଶୁ କହିଲା। ରାଜନୀତି ବେଶୀ ଏମାନଙ୍କର।
ପଢିଛନ୍ତି ରାଜନୀତି ଏଥିପାଇଁ ବେଶୀ ରାଜନୀତି ଜନିଁ। ସ ସଲି ମାନେତି
ଆଉ ଲତା ମାନଙ୍କୁ ସହିତ ସେ ମିଶୁ ନଥିଲା। ନାଇଁ ନାଇଁ ମୋର ପଡିବାର ମୋର ଅଞ୍ଜଳି। ଯୁଆଡେ କଲଣୀ ସିଆଡେ ମୁଁ ସିଆଡେ ଚାଲିବି ଆଉ ତୁ ଯୁଆଡେ।
ସବ ହଁ। ଆଉ ସେଇଟା ସତ ବର୍ଷ ଶୁଣ ଅଞ୍ଜଳି ଯିବାଡେ ଯାଉଛୁ ସିଆଡେ ଯିବୁନି। ନି ଯନ୍ତୁ ସେଟା ଲାଭ ଆଉ। ଏଟା ମୁଁଣ୍ଟେ ମୁଁ ଏ ମୁଁର୍ଷ ନା ମୁଁଣ୍ଟେ। ସେଥିପାଇଁ କହୁଛି ଅନ୍ଧାର ସହିତ ରହିଲୁ ରହିଲୁନି ଠିକ ରହିଲୁ। ବ ଠିକେ ଚାଲିବୁ ଏଇଟା ମୁଁ ଜାଣିଥିଲି।
ତାପରେ ତୋର ଯେତେ ବଡ ଅସୁବିଧା ହଉ ସେ ସିଏ ଏକା ସମାଧାନ
ସେ ସେ କହିବ ହଁ ସେ କରିବ ସେ କହିବ।
ମୁଁ ଶୁଣେ ଏମିତି ଗୋଟେ ମୋର ଯେତେ ଅସୁବିଧା ହେଲେଇ ଅଞଳିକୁ ନ କହିଲେ ମତେ ଭଲ ଲାଗୁନି। ମୁଁ ତାକୁ କହିବାକୁ ବାଧ୍ୟ ନ କହିଲେ ମୋ ମନରୁ ଭାବି ହଉଥିବି ସେ ତାପରେ କହିବ
ତା କହିବୁ ନାଇଁ ଶୁଣ ତାକୁ ତୁ କହିବୁ କହିଲେ ହାଲକା ବି ଲାଗୁଛି ତା ଉପରେ କହିବ ନା ଏମତି ହଁ କରେ ଏମତି ସେମତି କରେ ବୋଲି ସେ ଅନୁଷ ନଥିଲି ଦଉଛି ହେଲା। ତା ସମ କହୁ ଦେ ଆମ ସେ ନା ତାର ଏତେ ଭଲ ମତେ ଭଲ ହଇ କରୁନେ କିନ୍ତୁ
ହଁ କି ନାଇ କହ। ମୋ ହିସାବରେ ସେମିତି।
ହୁଁ। ମତେ ହେ ଭାଇ ତୁ ଏମିତି କଲୁ ସେମିତି କଲୁ ଏଟା ଭୁଲ କରିଦେଲୁ ହଉ କହ କହ କହ ତୁ କହିନୁ ବୋଲି ମୁଁ ଏମିତି। କଲି ବୋଲି ଜାନ୍ତି ହେଲା। ତାକୁ ନ କହିଲେ ମୁଁ କିଛି କରୁନାହିଁ। ଏଇ ଯୋଉ ପେବି ଯୋ ଆମେ କରୁଥିଲୁ। ଶୁଣେ ପେବି ଯୋ କରୁଥିଲୁ।
ମୁଁ ଡେଲି ସ୍କ୍ରିନ୍ସଟ ଛାଡୁଥିଲି। ଦେଖେ ଆଜି ଏତିକି କରିଛି ବୋଲି।
ହଁ କି ମୁଁ ବି କହିଥାଉଛି, ଆଜି ବି କଥା ହେଲେ ଶୁଣେ ଆଜି ଗୋଟେ ହସ କଥା ଶୁଣେ।
ତୁ ସେଇଟା ଏ ଶୁଣେ ଶୁଣେ ତୁ ସେଇଟା ଡିଲିଟ୍ କଲୁ ଡିଲିଟ୍ କଲୁ ସେଇଟା।
ହଁ ସେଦିନ ହିଁ ଏମିତି ଡରିଛି କହନା କରି ସାଇଲିଣି।
ମତେ ତ ସିଏ କହିଲା। ପକି ଦେଲି ମାରିଦେଲି ଆଉଥରେ ଲ ଆଉଥରେ ଟିକେ ଟିକେ ଲାଗୁଥିଲା ସେ ସେ ଟିକେ ଟିକେ ବାହାରୁଥିଲା ନା ଦିନକୁ ଖର୍ଚ୍ଚ ହେଲେ ବାହାରାରୁଥିଲା ବୋଲି ଭାବୁଥିଲି।
ତୁ କେତ ତୁ କେତେ ପାଇଥିଲୁ।
ପାଁଶହ ମାତ୍ର ଚାରି ଦିନ ଚାରି ଦିନରେ ପାଁଶହ କରି କରିଥିଲି।
ନଅଶହ ନଅଶହ।
ତାର।
ତୁ?
ତୋର କାହାର ନଅଶହ ପାଁଶହ ପାଁଶହ ପାଁଶହ।
ହଉ ଯାହାବି ହଉ ପାଁଶହ ତ ଚାରି ଦିନରେ ପାଇଲୁ ନା ଘରେ ବସିକି।
ହୁଁ ହୁଁ।
ଆଉ କିଏ ଦେଇଥାନ୍ତା କିିଲୋ ପାଞ୍ଚଶହ ଟଙ୍କା?
ମୋତେ ଟାଇମ ହଉନଥିଲା, ନହେଲେ ମୁଁ ଦିନ ଯାକ ବଇକି ଖାଲି କରିଥାନ୍ତି।
ମ ସେ ଟାଇମ ହଉନଥିଲା, ମୁ ଦିନ ଯାକ ବଇକି କରଥାନ୍ତି।
ମୁଁ ପାଞ୍ଚ ହଜାର କେତେ ଗୁଟେ ପାଇଥିଲି।
ଆରେ ନାଇ ମୁଁ କାଇଁକି ଦରିଲି କହ ତ?
କଣ ପାଇଁ ମୋର ଛଅ ସାତ ହଜାର ହେଇଥାନ୍ତା ହେଲେ ମୋର ମାସେ ବନ୍ଦ ହେଇଗଲା ସେଟା।
ଏଇ ଯୋ ତୋର ଦେହ ଖରାପ ହେଲା ନେଇ?
ନା ହଁ ଦେହ ହଁ ଦେହ ତାପରେ ବି କଣ ହେଲା କୁହତ ହୁଁ ଅଞ୍ଜଳି ଟିକେ ବିଜି ରହିଗଲା। ମୋର ଫୋନ ପେଟା ବ୍ଲକ୍ କରାହେଇଗ ଲା ତ ଫୋନ ପେ ବ୍ଲକ ତାପରେ ଫ୍ରି ତାପରେ ମାସେ ପରେ ମୁଁ ସେ ପେଟିମ୍ରୁ କଲି।
ହୁଁ। ହଁ ପରା। ହଉ ଆଉ କଣ କରିବା।
ହୁଁ ଆଜି ଗୋଟେ ହସ- ଶୁଣେ ହସ କଥା ଶୁଣେଲୋ ଅଜୟ ଭାଇଙ୍କର ଇଏ ଲଗଇନ କରି କି ନାଇଁ ଅଜୟ ଭାଇଙ୍କର ଲ କରିଛି ଅଞ୍ଜଳି। ତ କଣ ହେଇଛି ମୁଁ ଅଞ୍ଜଳି ଜଷ୍ଟ ଫୋନ କାଟିଲି ଆଉ ସେଇ ନମ୍ବରରେ ଫୋନ କଲି ହେଲା। ଯେ ନାଇକି ଅଜୟ ଭାଇ ଉଠେଇ ଦଉଛନ୍ତି ଆଉ, ମୁଁ କହିଲି ପୁଅ ପିଲା ଭୟସ କଣ ମୁଁ କହିଲି ହାଲୋ। ହଲୋ ଭଲେ। ମୁଁ କହିଲି ଭାଇ ଏଇଟା ପରା ଅଞ୍ଜଳି ଲଗ୍ଇନ କରିଥିଲା। ଏବେ ଯାଷ୍ଟ ତା ସହିତ ସିଏ ମତେ ଫୋନ ଥରେ କରିଥିଲା। ଏବେ ମୁଁ ତାକୁ ଫୋନ କରୁଛି ବୋଲି କହିବାରୁ ହଁ ସିଏତ ଲଗଇନ୍ କହି ଆଡେ କଲ କେମି ପଳେଇଲା। ନାଇଁ ନାଇଁ ସେମିତି ଭାଇ ମତେ କିଏ ଜାଣିପାରିଲ କି ନାଇଁ କହିବାରୁ ନାାଇଁ ଯିଅ ଜାଣିଲିଁ କହିଲେ। ତ ମୁଁ କହିଲି ଏତି ସେମତି ନମସ୍କାର କଲି ତାପରେ ରଖିଲି। ତାପରେ ଅଞ୍ଜଳି ଫୋନ କରିକି କହିଦେଲା ଏମିତି ସେମିତି ବୋଲି କହିବାରୁ ଆଉ ଏତେ ହସ ଲାଗିଲା କହନା।
ଏ ମ ତୁ କଣ ଖାଲି କଲରେ କରି କରିଥିଲୁ କି।?
ହୁଁ ହୁଁ।
ତୁ ଏପଟେ କରନୁ ଖାଲି ନମ୍ବର ରେ କଲ୍ କରିୁଥିଲୁ?
ମୁଁ ଶୁଣେ ଜଳିତ ମତେ ଫଲା ତାପରେ କହିଲା ବିିନି ଏବେ ତୁ ଘରେ କହିଲା। ଥାରୁ ସରିଲା ମୁଁ କଲି ତ ସେଇଟା କିଲା ସିଆଡେ କେମିତି ପଳେଇଲା କେ ଜାଣି ଆଉ।
ଭାଇ ଅନଲାଇନ୍ ଥିବେ ଅନଲାଇନ୍ ଥିବେ।
ହଁ।
କ କ ହଁ କହ କହ।
ଟାଟା।
କହିଲ କରେ ଚଳିବ ନାଇଁ ଅଞ୍ଜଳି କହିଛି ଚଳିବ। ଶ ଆସି ଯେତେ ଲମ୍ବା ଲବୁ ସେତେ ଭଲ କହୁଥିଲା।
ହଁ ହଉ ତୁ ତୁ ଫୋନ କରରେ ନହେଲେ ମୁଁ ଫୋନ କରୁଛି।
ର ମୁ କରୁଛି ହେଲା।
ହୁଁ।